ହଲ ଆଜ୍ଞା ନମସ୍କାର ହ୍ୟାଲୋ।
ହ୍ୟାଲୋ
ଏ କେମିତି ଅଛନ୍ତି ହ୍ୟାଲୋ
ଆଜ୍ଞା ଭଲ ଭଲ ଅଛି।
ଆପଣ କଣ କରୁଛନ୍ତି ଏବେ?
ହଉ
ହ୍ୟାଲୋ।
ଆଜ୍ଞା
କଣ କରୁଛନ୍ତି ଏବେ?
ଏଇ ବସ୍
ହ୍ୟାଲୋ।
ହ୍ୟାଲୋ।
କଣ କରୁଛନ୍ତି ଆଜ୍ଞା।
ସେ ବୋଲି କଣ ଭାବ
କଣ ଭାବୁଛନ୍ତି କହିବେ?
ଏ ଗୋଟେ କୁକୁଡା ଫାର୍ମ
କୁକୁଡ଼ା ଫାର୍ମ ବିଷୟରେ କହିବି ତ
ଆଜ୍ଞା
ଆପଣ କୁକୁଡ଼ା ଫାର୍ମ କରିବାକୁ ଚାଁହୁଛନ୍ତି ଯଦି ଆପଣଙ୍କ ଗୋଟେ ସଫା ଆଜ୍ଞା
ହଁ କେମିତି କଣ କରିବା କଣ ନାହିଁ ପ୍ରପୋଜାଲ ପାଉନି କିଛି
ଆଉ ଆଜ୍ଞା କହୁଛି ଆପଣଙ୍କ ଆଇଡ଼ିଆ କିଛି ଦେଉଛି ଆଉ
ଆଜ୍ଞା
ଆଜ୍ଞା ଆପଣ ନିଜ ବାରି କିମ୍ବା ଖୋଲା ସ୍ଥାନରେ ଆପଣ କରିପାରିବେ ଫାର୍ମ ସପ ସଫା ଜାଗା ଥିବ। ତଳ ଆପଣ ପକ୍କା କରିବେ।
ଆଜ୍ଞା
ଆଜବେଷ୍ଟ ଘର କରିବେ ଉପରେ ଛଣ ପ ଦେ କାହିଁକି ନା ଗ୍ରୀଷ୍ମ ଋତୁରେ ଅତି ମାନେ ଗ୍ରୀ ସ୍ମ ହେବାଟୁ ଏବେ ତ ଟେମ୍ପରେଚର୍ ବଢ଼ିଯାଉଛି ସେଇଥିପାଇଁ କୁକୁଡ଼ା ହଇଜା ଆ କି ଘୁମା ରୋଗରେ ର ର କୁକୁଡ଼ା ଆକ୍ରାନ୍ତ ହେବାର ସମ୍ଭାବନା ଅଛନ୍ତି ତାଙ୍କୁ ନିର୍ଦ୍ଦିଷ୍ଟ ଟାଇମରେ ଟୀକା ପଞ୍ଜୀକରଣ କରିବା ଦ୍ୱାରା କରିବା ଦ୍ୱାରା ସେ ବଞ୍ଚିପାରନ୍ତି ବଞ୍ଚିପାରିବ। ଦୀର୍ଘ ଦିନ ରହିପାରିବେ।
ଆଜ୍ଞା।
ଖରାଦିନେ ତାଙ୍କୁ ଠିକ୍ ଟାଇମରେ ଟୀକା ଆଉ ମେଡ଼ିସିନ ଦବା। ତାଙ୍କ ଖାଇବା ହେଲା ଦାନା କି ଆପଣ ଦେଇପାରିବେ ଯା ଫଳ ଚୋ ଚୋପା ଅମୃତଭଣ୍ଡା ଚୋପା ଆଉ କୋବି ପତ୍ର ଯୋଉ ଡେମ୍ଫ
ଆଜ୍ଞା।
ଆଜ୍ଞା ସେ ସେଗୁଡ଼ା ଖାଇବେ ଆଉ ଆପଣ ଦେଇପାରିବେ ତାଙ୍କୁ ଚାଉଳ ଖୁଦ ଆଉ ପାଣିରେ ପଟାସ ପାଣି ଟିକେ ମିଶେଇକି ଦଉଥିବେ। କାହିଁକିନା ପେଟ ଥଣ୍ଡା ରହିବା ପାଇଁ କୁକୁଡ଼ାକୁ ଦିଅନ୍ତି ପଟାସ ପାଣି।
ଆଜ୍ଞା ଫ୍ୟାନ୍ ଫ୍ୟାନ୍ ନା ଲାଇଟ୍ ଫାଇଟ କଣ ସୁବିଧା ରହିବ ନା ନାଇଁ?
ହଁ ଆଜ୍ଞା ଲାଇଟରେ ଭାଇ ପାଇଁ ସୁବିଧା ରହିବ। ଆପଣ ପରାମର୍ଶ ନେବେ ବି ଆପଣଙ୍କ ଯୋଉ ଯେଉ ଫାର୍ମ ସେ ପର୍ସୁରାମ ଇଣ୍ଡଷ୍ଟ୍ରି ଗୋଟେ ବୁଝିପାରୁଛନ୍ତି ତ ତାଙ୍କ ଫୋନନ ଫୋନ ନମ୍ବର ନେଇ ତାଙ୍କ ସହିତ ଯୋଗାଯୋଗ କରିକି ସେ ଫାର୍ମରେ ଆପଣ କୁକୁଡ଼ା ବିକିପାରିବେ ତାଙ୍କୁ। ସେ ଆପଣଙ୍କୁ ଦେଇପାରିବେ କେତେ ଅର୍ଡ଼ର ଯେମିତି ମୋତେ ତିନି ମାସ ଭିତରେ କୁକୁଡ଼ା ସିଏ ତାଙ୍କର ଦେବେ। ପାଳିବାକୁ ତାକୁ ଆପଣ ବଢେଇ ମାନେ ଖଆ ପିଆ ଦାନା ଫାନା ଇଞ୍ଜେକ୍ସନ ଆଉ ଟିକା ଫିକା ଦେଇକି ଆପଣ ତାକୁ ବଢେଇ ପାରିବେ ଲ ଯଦି କୁକୁଡ଼ା ତା ଦେହରେ ପନ୍ଦରଟା କି ଦଶଟା ମରିଯାଉଛନ୍ତି ତାହେଲେ ଆପଣ ତାଙ୍କୁ ଫଟୋ ଉଠେଇକି ଆପଣ ତାଙ୍କୁ ପଠାଇ ପାରିବେ।
କମ୍ପାନୀକି ପଠାଇବାକୁ ପଡିବ।
ହଁ ଆପଣ କିଛି ମାନେ ଆପଣ କିଛି ଲସ୍ ହବନି କି? କି ଲାଭ ହବନି ସେ କମ୍ପାନୀ ସିଏ ବୁଝିବେ କି ଆପଣଙ୍କର କୁକୁଡ଼ା ମରିଗଲା ଆପଣଙ୍କୁ ସେ ଓଲଟି ପଇସା ଦେବେ ଆପଣ ଆହୁରି କୁକୁଡ଼ା ମାନେ ରଖିବା ପାଇଁ ସେ କୁକୁଡ଼ା ଆଜ୍ଞା।
କେତେ କଣ କେତେ କଣ କୁକୁଡା ରହିବ ଗୋଟେ ଫାର୍ମରେ?
ଗୋଟା ଫାରା ନା ନା ଗୋଟେ ଫାର୍ମରେ ଆପଣ ଯଦି ସ୍କୋୟାର ଫୁଟ ଗଲେ ଅଶି ସ୍କୋୟାର ଫୁଟ। ଆଜ୍ଞା ତାହାଲେ ର ତା ଭିତରେ ଆପଣ ରହିପାରିବେ ରଖିପାରିବେ ପଚାଶ କିମ୍ବା ଷାଠିଏଟା।
ଆଚ୍ଛା ଆଚ୍ଛା ଆଜ୍ଞା।
ଏ କୁକୁଡ଼ା ଯେତେବେଳେ ମାନେ ରଖିବେ ତା ତଳେ ପକାଇ ଦେଇଥିବେ କଣ କହିଲ? କୁଣ୍ଡା କୁଣ୍ଡା ବିଛେଦେଇଥିବେ।
ଆଜ୍ଞା।
କୁଣ୍ଡା ବିଛେଇଦେଇଥିବେ ସେ ସେଇ କୁକୁଡ଼ା ସେମିତି ରହିବେ ଆପଣ ଯୋଉ ଦାନା ଫାନା ଯୋଉଥିରେ ଦେବେ ନିର୍ଦ୍ଧିଷ୍ଟ ଗୋଟେ ଯେଗା ରଖିଥିବେ ମାନେ ଏବେ ଆଉଛି ଏଇ ସହର ମାନେ ସହରାଞ୍ଚଳକୁ। ହୁଁ ଯୋଉ ରେଡ଼୍ କଲରର ବାଲ୍ଟି ଟାଇପର ଟଙ୍ଗା ହୋଇଛି।
ହଁ ହଁ ହଁ ଖାଇବା ଦାନା ପାଣି ପିଇବା ପାଇଁ ଏ ତାର ଇଏ
ହଁ ଆଜ୍ଞା ସେଇଥିରେ ଦେଇପାରିବେ।
ଆଚ୍ଛା ଆଚ୍ଛା।
ଆଉ ଆଜ୍ଞା, ଆପଣ କିଛି ମୋ ଠାରୁ ବୁଝିବାକୁ ଚାହୁଁଛନ୍ତି କି? ନା, ଆପଣଙ୍କୁ ମୁଁ ପଚାରିପାରିବି କିଛି?
ହଁ, କୁହନ୍ତୁ।
ଆପ ଆମେ ଯଉ, କେମିତି ଆମେଁ -ଏ ଆମ ସୁଡ଼କ ସୁ-ସରକ-ଉଁ ସୁରକ୍ଷା ବିଷୟରେ କେମିତି ଆ ଆଲୋଚନା କରିବା?
ସଡ଼କ ସୁ, ସଡ଼କ ସୁରକ୍ଷା ବିଷୟରେ।
ଆଜ୍ଞା।
ଏ ରାସ୍ତାଘାଟ ବିଷୟରେ ତ!
ହଁ, ଆପଣ ଯାହା ଜାଣିଛନ୍ତି, କୁହନ୍ତୁ ଅଁ।
ମୁଁ, ସଡକ ଦୁର୍ଘଟଣା ବିଷୟରେ କଣ କହିବି? ଆମର ତ ରାସ୍ତା ଫାସ୍ତା ଠିକ୍ ହବା ଦରକାର୍। ଏନ୍ ଏଚ୍ ଏ। ଆମର ଗାଁ ରାସ୍ତା ହଉ, କି ସହରାଞ୍ଚଳ ରାସ୍ତା ହଉ।
ଆଜ୍ଞା।
ଠିକ୍ ଠାକ୍ ରହିବା ଦରକାରେ। ଆମର ସାହିଠି ସବୁ-ଉଁ କେ ଆମର ପାଣି ଫାଣି ଯିଆ ପାଇଁ, ଡ୍ରେନ୍ ସିଷ୍ଟମ୍ ରହିବା ଦରକାର। ଆ ଡ୍ରେନ୍ ଫେନ୍ ପାଣି ସିଷ୍ଟମ୍ ନ ରହିଲେ, ଗାଡି ଫାଡି ଖାଲ ଫାଲରେ ଗାଡି ଫାଡି ଗଳିବ। ଆକ୍ସିଡେଣ୍ଟ! ଆକ୍ସିଡେଣ୍ଟ, ହେବାର ସମ୍ଭାବନା।
ଆଜ୍ଞା।
ଆଉ କଣ କ ପଚାରିବ?
ଆଉ, ଆପଣ ଗାଡ଼ି ଚଲେଇଳା ବେଳେ ମୋବାଇଲ୍ ବ୍ୟବହାର କରୁଛନ୍ତି?
ନାଇଁ ନାଇଁ ଗାଡି ଚଲେଇଲା୍ ମୋବାଇଲ୍ ଫୋବାଇଲ୍ ରଖିଲେ, ଗାଡି ଠିଆ କରିକି ମୋବାଇଲ୍ ଫୋବାଇଲ୍ ବ୍ୟବହାର କରେ।
ଆଜ୍ଞା, ଆପଣ ଯଦି ବ୍ୟବହାର କରିଥିବେ। ସେଇଟା ବ୍ୟବହାର କରିବେନି। ଆପଣ ଦେହ ପ୍ରତି କ୍ଷତିକାରକ, ଗାଡ଼ି ଚଲେଇଲା ବେଳେ କଉଠି ଏଇ ମାନେ ପିଟି-ଇ ପିଟିବାର ସମ୍ଭାବନା ଅଛି!
ଆକ୍ସିଡେଣ୍ଟ ହବାର ସମ୍ଭାବନା। ଆଜ୍ଞା।
ଆକ୍ସିଡେଣ୍ଟ ଆଜ୍ଞା। ହେଲମେଟ୍ ବି ବ୍ୟବହାର କରିଥିବେ, ଆପଣ ଯୋଉଁ ଗାଡ଼ି ଚଲେଇଲାବେଳେ।
ଆଜ୍ଞା, ଆଜ୍ଞା।
ଆପଣ ଯଦି ଚାରି ଚକିଆରେ ଯାଇଛନ୍ତି, ତାହେଲେ ଆପଣ ସିଟ ପଟି ମାନେ ଆଜ୍ଞା, ସେଟା ବି ବ୍ୟବହାର କରିପାରିବେ।
ଆଜ୍ଞା।
ଆଉ, ଦୁଇ ଚକିଆରେ ସେ ଯି ମାନେ ବା ବହୁତ୍ ବାଟ ଯିବାକୁ ଯେ କେବେ ଥିବ, ପ୍ଲାନ୍ ତାରେ ଆପଣ ବ୍ରେକ୍, ଆଉ ଲାଇଟ୍ ଆଉ ଟା, ମାନେ ସେ ଗାଡ଼ିର ଚକା ଆପଣ ନି ଏଁ ମାନେ, ଇଁ ଚାର୍ଜ କରିବେ। ମାନେ ନିର୍ଦ୍ଦିଷ୍ଟ ଭାବରେ ଦେଖିକି, ଗାଡି ବାହାର କରିକି ନେଇକି ଯିବେ।
ଆଜ୍ଞା।
ବ୍ରେ, ବ୍ରେକ୍, ଲାଇଟ୍, ଆଉ ଚକା। ଏଇ ଦିଇଟା, ଏଇ ତିନିଟା, ଆପଣ ଦେଖିକି ଯିବେ।
ଆଜ୍ଞା।
ଆଉ, ଆଜ୍ଞା! ଆପଣ ଖାଇଥିଲେ କଣ?
ମୁଁ ଖାଇଥିଲି ଏଇ ହଁ
ଓହୋ! ମୁଁ ଖାଇଥିଲି, ଦହିବରା ଖାଇଥିଲି। ମାର୍କେଟ କୁ ଯାଇଥିଲି। କଲେଜ ଆଉଁ ଆଡ଼େ ତ ଭଲ ଭଲ ପ୍ଲେସ୍ ଅଛି, ବୁଲିକି ବୁଲିବାଲି ଆଇଲି। ପ୍ଲେସ୍ ନା କହିବିକି? ଆଗ୍ୟା।
ଆଜ୍ଞା, କୁହନ୍ତୁ। କୋଉ ପ୍ଲିସ୍ କହୁଥିଲେ?
ଆପଣଙ୍କ ଭଏସ୍ କଟୁଛି ଆଜ୍ଞା। ଏ ଆମେ ଯାଇଥିଲୁ ଆମ ଯୋଉଁ ଛକ ମହାବିନାୟକ ଯାଇଥିଲୁ। ଆଉ ହେଲା ମହାବିନାୟକ ଯାଇଥିଲୁ ଆଉ ଭୁସୁନପୁର ପାର୍କ ଯାଇଥିଲୁ। ଆଉ ଯାଇଥିଲୁ ଆମେ ଅଶୋକ ଝର ଆଉ। ହୁଁ ଯାଇଥିଲୁ ଆମେ ଗଡ଼ମଧୁପୁର।
ଆଜ୍ଞା।
ଗଡ଼ମଧୂପୁର ଆଉ ଯାଇଥିଲୁ କୁଆଡ଼େ ଏପଟେ ଆମର ରହିଲା ଆଁ କଟକ ଡିଷ୍ଟ୍ରି କଟକ ଆଡ଼େ ଆମେ ଯାଇଥିଲୁ କ ଆଁ ବୁଦ୍ଧ ଧଉଳି ଧଉଳିିଗିରି
ଆଜ୍ଞା ଆଜ୍ଞା ହଁ।
ଆଜ୍ଞା ଆପଣ କେବେ ବୁଲି ଯାଇଛନ୍ତି ସେଠି?
ହଁ ଧଉଳି ଯାଇଥିଲୁ ମୁଁ ଯାଇଥିଲୁ। ଏ ଏ ହେଇଯିବ ୱାନ ଇୟର ହେଇଯିବ ଧଉଳି ଯାଇଥିଲୁ। ବୁଲାବୁଲି କରି ଆସିଥିଲୁ ଭଲ ଜାଗା।
ଭଲ ଜାଗା ବୁଦ୍ଧଙ୍କ ସ୍ଥାପିତ ହେଇଛନ୍ତି।
ଆଜ୍ଞା ପ୍ଲେସମେଣ୍ଟ ଭଲ ଅଛି।
ଆଜ୍ଞା ଏଟା ଓଡିଆ ଆପଣ ଓଡିଆରେ କହିପାରିଥାନ୍ତେ ଇଂଲିଶରେ କହ
ହଁ ଭଲ ଅଛି ଜାଗା ସବୁ।
ଲଳିତିଗିରି ଆଉ ଧଉଳଗିରି ଏ ଆଡେ ଯାଇଥିଲ?
ଲଲତିଗି ହଁ ଲଲତିଗିରି ଭଲ ଜାଗା। ପାର୍କ ଫର୍କ୍ ସିଷ୍ଟମ ଭଲ ଅଛି ଭଲ ସୁବିଧା ଅଛି।
ଆଉ ମାନେ କଟ କେବେ ପୁରୀ ଯାଇଛ?
ପୁରୀ ତ ହଁ ଚାରି ପାଞ୍ଚ ଥର ଯାଇଛି।
ଟ୍ରେନରେ ନା ରେଳରେ ନା ଆଉ ଗାଡି ମଟର ଗାଡିରେ
ଏ ମଟର ମଟର ଗାଡିରେ
ମୋଟର ଗାଡ଼ିରେ କଣ ଏକ୍ ଏକା ନା ସାଙ୍ଗ୍
ଏଇ ସାଙ୍ଗସାଥିରେ ଯାଇଥିଲୁ ବୁଲାବୁଲି କରି ଆସିଛୁ ଆଉ।
ଆଜ୍ଞା କେତେ ସମୟ ବିତେଇଛ?
ଏଇ ଆମେ ଯାଇଥିଲୁ ବୁଲାବୁଲି କରି ଦି ଦିନ ଖଣ୍ଡ ଦି ତିନି ଦିନ ରହିକି ଆସିଛୁ ଆଉ ଆଜ୍ଞା।
ପୁରୀର ଅ ଆପଣ ତ ସମୁଦ୍ରରେ ଯାଇକି ଗାଧାଉଥିବେ।
ଆଜ୍ଞା ଆଜ୍ଞା ସମୁଦ୍ର ସମୁଦ୍ରରେ ବି ଗାଧା ଗାଧି କରି ଆସୁଚୁ।
ଓହୋ ଆପଣଙ୍କଥିରେ କିଛି ସାଉଣ୍ଡ ହେଉଛି? ତାଠୁ ଟିକେ ଦୁରେ ଟିକେ ଦୂରେଇ ରହିବେ ନହେଲେ ଫୋନ କଟିବାର ସମ୍ଭାବନା ଅଛି।
ଆଜ୍ଞା।
।। ହାଲୋ।
ଆଜ୍ଞା କୁହନ୍ତୁ।
ଆପଣଙ୍କର ଏବେ ଯୋଉ ଧାନ ରୁଆ ରୁଇ ମାନେ ଏବେ ତଳି ପକାପକି ହେଲାଣି ଆପଣ ଆଡେ?
ମୋର ଆଡେ ଏଇ ଚାଷ ଚାଲିଛି ଆଉ। ଆଜ୍ଞା ଚାଷ ଚାଲିଛି ଆପରେ ହଁ ଚାଷ ଚାଲିଛି ଆପରେ ତଳି ଆମରତ ରୁଆ ରୁଆ ଆଡେ ରୁଆ ହବ ଆପରେ। ଆଜ୍ଞା ଧାନ ପ ଧାନ ଘରେ ତ ଇଏ ହବ।
ଉଁ ପକା ହବ ସେ ଯୋଉ କଣ ପଡିବ ତା ଦେରେ। ଏ ଇଟା ଥୁଆ ହେଇକି ଧାନ ଅଖା ଅଖା କରାହେବ ତା ତଳେ ଧାନ ପାଣିରେ କଢା ହବ ଛଣା ହେଇକି ତା ଦେହରେ ପକାହବ ଗଜା ହେଇକି ଗଜା ହେଇକି କଁ ହବ ତାପରେ। ହ୍ୟାଲୋ।
ହ୍ୟାଲୋ।
ଗଜା ହେଇକି ଆପଣ ମାନେ ଚା ଯେବେ ଟ୍ରାକ୍ଟର ଚାଷ କରିସାରିଲା ପରେ ଫାଇନାଲ୍ ଚାଷ ଆପଣ ମାନେ ପକେଇବେ ସେଗୁଡ଼ା ନା। ହ୍ୟାଲୋ ଆଜ୍ଞା ମୁଁ ରହୁ ଯି ଆଉ ଟିକେ ପରେ ଫୋନ୍ କରିବି ଆପଣଙ୍କୁ?
ଆଜ୍ଞା।